ସାତ
ନମସ୍କାର ସାର୍। କେମତି ଅଛ?
ହଁ ବହୁତ ଭଲ ଅଛ। ଆଉ ଆପଣ କେମିତି ଅଛନ୍ତି?
ମୁଁ ବି ସାର ବହୁତ ଭଲ ଅଛି।
ଆଜ୍ଞା।
ମଉସା ଡିନର୍ ସରିଲାଣି?
ଆଜ୍ଞା ମୋର ସରିଗଲାଣି। ଆଉ ଆପଣ?
ମୋର ବି ସାର୍ ସରିଗଲାଣି। ଆପଣ ସାର୍ ନର୍ମାଲି କେତେ ବେଳେ କଣ ଶୋଉଛନ୍ତି?
ହଁ ମୋର ନର୍ମାଲି ଶୋଇବାରେ ହଉଛି ସେଇ ଏଗାରଟା ସାଢ଼େ ଚାରିଟା।
ଆଉ ଯେମତିକା ଟାଇପର ଟିକେ ରହିଛି ନହେଲେ ଫୋନି ଦେଇି ଦେଇ ବାରଟା ବାଜି ଯାଏ କେତେବେଳେ ଆଉ।
ଆପଣ କେତେବେଳେ ଶହୁଛନ୍ତି?
ଏଇଟା ସାର୍ ଆମର ଗୋଟେ ଦେଲି ମୋର ବି ସାର୍ ନର୍ମାଲ ଦେଖିବାକୁ ଗଲେ ବାରଟା ଭିତରେ ହିଁ ଶୋଇଯାଏ। କିନ୍ତୁ ଉ ବେଳେ ବେଳେ ଏମିତି ହୁଏ କି? ଅ କିଛି ଫୋନ ଦେଖୁଥିବି। କି କିଛି କାମ ଥିବ। ଅଚୁଆଲି କାମ ତ ସେମିତି ନଥାଏ ତା ପୂର୍ବରୁ ସେ ଫୋନ ଦେଖିକି? ବେ ଟିକେ ଲେଟ୍ ହେଇଯାଏ କିମ୍ବା ନିଦ ଯଦି ଲାଗୁନଥିବ। ନହେଲେ ମୁଁ ସେ ବାରଟା ଭିତରେ ହିଁ ମ୍ୟାସିମମ ସାର ଶୋଇପଡେ।
ଆପଣଙ୍କୁ ମୁଭି ଦେଖିବାକୁ ଭଲ ଲାଗନ୍ତି।
ହଁ ସାର୍ ମତେ ମୁଭି ଭଲ ଲାଗେ ଦେଖିବାକୁ। ଟିକେ ଫାମିଲ ବେସଡ ମୁଭି ଦେଖିବାକୁ। ମାତ୍ର ସେଠି ଫ୍ୟାମିଲି। ଡ୍ରାମା ଏଇ ଟାଇପର ଦେଖେ ମତୋଇ ପିକଚର ବା ହରର ଏଇ ଟାଇପର ମୁଁ ବି ପସନ୍ଦ ନୁହେଁ।
ଆଜ୍ଞା।
ଆପଣଙ୍କୁ ସାର ମୁଭି ପସନ୍ଦ?
ମତେ ଟିକେ ହର ମୁଭି ଟିକେ ବି ଭଲ ଲାଗେ, ହେଲେ ମୁଁ ମୁଭି କମ ଦେଖେ। ଆଜ୍ଞା।
ଆପଣ ସତ ତାହେଲେ ଫ୍ରି ଟାଇମ୍ ରେ କଣ କରିବାକୁ ଭଲ ପାଆନ୍ତି?
ମୁଁ ସେଇ ଟାଇମ୍ ରେ ଏମତି କ ଫୋନ ଦେଖିବାକୁ ଭଲ ପାଏ। ଅ ତାପରେ କଣ ନା କିଛି ଗୋଟେ ମାନେ କଣ ଆ ନୂଆ ଜିନିଷ ମାନେ କଣ କି ରୋଷେଇରେ ବନେଇବାକୁ ବୋହୁତ୍ ଭଲ ଲାଗେ। ମୋତେ ରୋଷେଇ ଏବେ ବୋହୁତ୍ ବଢିଆ ଲାଗେ।
ଆପଣଙ୍କୁ ସାର୍ କୁକିଂ ପସନ୍ଦ, ଆଛା କୋଉ ଟାଇପ୍ ସାର୍ ଆପଣ ଖାଇ ମାନେ ଭଲ ଲାଗେ? କୋଉ ଟାଇପ୍ ର ସାର୍ ଖାଇବେ ଆପଣଙ୍କୁ ଭଲ ଲାଗେ ବନେଇବାଟା? ସ୍ନାକ୍ସ ନା ଏ ଯୋଉ ତରକାରୀ? ହଁ ମୁଁ କହିଲି ସେ ନର୍ମାଲି ଆପଣଙ୍କୁ କୋଉ ଟାଇପ୍ ର ଭଲ ଲାଗେ ସ୍ନା ତରକାରୀ ଏମିତି କୋଉ ଟାଇପ୍ ର ଭଲ ଲାଗେ?
ଆମ ଘରେ ଆମ ଫ୍ୟାମିଲିରେ ଆ ମାନେ ଯାହା କିଛି ବି ହେଲେ ବି ଚଳିଯାଏ। ମାନେ କି ଅ ଭାତ ସହିତ ଡାଲି କିମ୍ବା ଡାଲି ବି ନହଲେ କିମ୍ବା କିଛି ବି ତରକାରୀ ଗାଣ୍ଟ ତରକାରୀ ହଉ କିମ୍ବା କିଛି ବି ତରକାର ହଉ ମୁଁ ସେଇଟା ବନେଇକି ଆମର ଖାଇଦଉ। ନର୍ମାଲି ଭଜା ହେଲେ ସେଥିପାଇଁ ଦହି ବି ଥାଏ। ଆଉ ଆଳୁ ଭର୍ତ୍ତା ଆଳୁ ଚଟନୀ ଶାଗ ଭଜା ଏମିତିଆ କରିଦେଲେ ବି ଚଳି ଯାଏ। ହ
ଦହି ସାର ଆପଣ କେମିତି ନର୍ମାଲ ସେମିତି ଖାଆନ୍ତେ ନା ଦହି ବାଇଗଣ କରିକି ଖାଆନ୍ତି?
ନାଇଁ ମତେ ଦହି ବାଇଗଣ ଅପେକ୍ଷା ମତେ ଦହିରେ ମାନେ ଅଧିକ ରାଗ ବାଲା ଦେଇକି ଲୁଣ ଦେଇକି ମତେ ବୋହୁତ୍ ଭଲ ଲାଗେ। ଖାଲି ତ ଖାଇବା ପାଇଁ।
ଓ ଖାଲି ଲୁଣ ଲଙ୍କା ମୁଣ୍ଡ ପକେଇ କେମିତି ତ?
ଦହି ହଁ ହଁ ମେ ଦହି ଭାତ ସହିତ ଦହି ବୋହୁତ୍ ଭଲ ଲାଗେ। ଆଉ ପ୍ୟାକେଟ୍ ଦହି ଅପେକ୍ଷା ମତେ ଘରୋଇ ଦହି ଟା ମତେ ବହୁତ୍ ଭଲ ଲାଗେ।
ବସଦ ଏଇଟା, ଆଜ୍ଞା ଆଜ୍ଞା।
ସେଇଟା ତ ନିହାତି ଭଲ ଥିବ କାହିଁକିନା ଘରେ ରହିବନି ବହୁତ୍ ଟେଷ୍ଟ ବୋଲି।
ବୋହୁତ୍ ହଁ ହଁ ହଁ, ସେଟା ଆମର ବନେଇ ହୁଏ ଆଉ ସେ ଗୋଟେ ଦିନ ଭିତରେ ବି ବନିଛେ।
ହଁ ସେ କେମିତି କଣ ଦହି ବନାନ୍ତି କ୍ଷୀରରୁ କେମିତି ସାର୍ ବନାନ୍ତି?
ଦେଖନ୍ତୁ ଆପଣ ବାକେ ଅ କ୍ଷୀର ଆପଣ ଯଦି ସେଇଟା ଆପଣ ଯଦି ଗାଈ କ୍ଷୀର ଟା ଆପଣ ଯଦି କ୍ଷ ଦହି ବନବାକୁ ଚାହାନ୍ତି ଦେଖ ଗୋଟେ ଗୋଟେ ଲିଟର ଯଦି କ୍ଷୀର ଆଣିବେ ତମକୁ ଭଲସେ ମାନେ ଫୁଟେଇଦବ ମାନେ ତମେ ଠିକ୍ ନବା ପାଇଁ। ପାଣି ଅଂଶ ଯେମିତି ମରିଯିବ। ପାଣି ଅଂଶ ମରିଗଲେ ଦହିଟା ଟିକେ ଦହି ଯେମିତି ଠିକ୍ ସେ ଯେମିତି କାଠ କାଠ ଟାଇପ୍ ର ହୁଏ ସେମିତିକ ଆପଣ ଧଖିପାରିବେ। ସେଇ ଦହିଟା ବି ସେମିତି ହବ।
ଉଁ କେତେ ସମୟ ସେ ଫୁଟେଇବାକୁ ପଡିବ?
ହ ନର୍ମାଲି ତ ପାଞ୍ଚ ମିନିଟରେ କ୍ଷୀର ଟା ପୁରା ଗରମ ହେଇଯାଏ। ତାପ ଆପଣ ଦଶ ମିନିଟ୍ ପନ୍ଦର ମିନିଟ୍ ଆପଣଙ୍କର ଠିକ୍ ନେସ୍ ହବା ପାଇଁ ଫୁଟେଇଦବେ।
ଆଚ୍ଛା।
ସେମିତି ଗୋଟେ ଲିଟର ଆପଣ କ୍ଷୀର ଫୁଟେଇଲେ ଆଠଶହ ପଚାଶ ନଅଶହ ବାଲା ଆପଣ କ୍ଷୀର ଆଉ ମିଳିଯିବ। ଶହେ ଗ୍ରାମ୍ ଯା ଯା ହେଲେ ବି ମରିଯିବ ନା କ୍ଷୀର ଫୁଟେଇ ବରେ।
ଆଜ୍ଞା।
ସେମିତିକା ଟାଇପ୍ର ଆପଣ ବନେଇବେ? ତାପରେ କ୍ଷୀରକୁ ପୁରା ଏକଦମ ଥଣ୍ଡା ହେବା ପାଇଁ ଛାଡିଦେବେ।
ଅଧଘଣ୍ଟା ଥଣ୍ଡା ହବା ପାଇଁ।
ଆପଣ ସିଲ୍ଭର କିମ୍ବା ରସ ଜାଗାରେ ରସ ଯଉ ଆପଣ ଜାଣିଚନ୍ତି ତ ଯୋଉ ପ୍ୟାନ୍ ଟାଇପ୍ ର ଗୋଟେ ମାନେ କି ଗୋଟେ କଂସା ଟାଇପ୍ ର। କଂସାରେ ନୁହଁ ମାନେ ରସ। କିମ୍ବା ସିଲଭର ଇରେ ଷ୍ଟିଲ୍ ଅପେକ୍ଷା ଆପଣ ସିଲଭର ରେ ଯଦି ଆପଣ ଦହି ବସେଇବେ ତାହେଲେ ବହୁତ ଦିନ ପର୍ଯ୍ୟନ୍ତ ହବ ଆଉ ଏଟା- ଏଟା ହଉଛି ଗୋଟେ ଟୁଇଷ୍ଟ୍ ଆଉ ଗୋଟେ ଟିପ୍ସ ଗୋଟେ ବି। ଦହିଟା ସିଲଭର ଜାଗାରେ ବନେଇଲେ ବହୁତ୍ ଭଲ। ମାନେ ବହୁତ ଭଲ ବନିବ ଆଉ ଖଟା ବି ହବାର ଚାନ୍ସସ୍ ବହୁତ କମ୍।
ସେଟ ଆମକୁ ତାକୁ ବନେଇ ସାରା ପରେ କମ୍ପଲସରି ଫ୍ରିଜ ରଖିବା ପଡିବ ନା ବାହାର ରଖିଲେ ମଧ୍ୟ ଚଳିବ?
ଦେଖନ୍ତୁ ଆପଣଙ୍କ କ୍ଷୀର ପୁରା ଥଣ୍ଡା ହେଇଗଲା ପରେ ସେଥିରେ ଆପଣ ଯଦି ଆପଣଙ୍କ ପାଖେ ଯଦି ଥିବ ଖ ଖଟା ଦହି ଖଟା ଯଦି ଦହିଥିବ ଆପଣ ତାକୁ ପକେଇଦେବେ ନଚେତ ତୁ ବି ଖଟା ଦହି ଯଦି ନଥାଏ ଆପଣ ଫ୍ରେଶ କଞ୍ଚଲା ଆଣିକି ତା ଉପ-ତା ଦେହେରେ ଆପଣ ଦି ତିନିଟା ଭାଙ୍ଗିକି ପକେଇଦେବେ।
ଆଚ୍ଛା ଭାଙ୍ଗି ସାର ଡେମ୍ଫୋ ସାର୍ ଲାଗିଥିବ ନା ଡେମ୍ଫୋ ବି କାଢିଦେଲେ ହବ।
ନାଇଁ ଆପଣ ମଝିରୁ ଆପଣ ଦି ଭାଗ କରିଦେବେ ଏକାଥରେ ଚାରି ପାଞ୍ଚଟା ପକେଇଦେବେ
ଆଛା।
ଆଉ ଆପଣ ସେଇ କ୍ଷୀର ଟାକୁ ବାହାରେ ରଖିଦେବେ। ମାନେ ଫ୍ରିଜ ରେ ନ ରଖିକି ବାହାରେ ଯତେ ରଖିଦିଅନ୍ତି ଆପଣ ଅ ବହୁତ ଉ ସକାଳ ହେଲା ବେଳକୁ ବାସି ଯାଇଥିବ ଏମତିକା ଟାଇପ ର।
ଆଚ୍ଛା ଆଚ୍ଛା କେତେ ସମୟ ତଥାପି ସେ ରହେ ରାତିରେ ଯଦି ଦେବସ ସକାଳ କୁ ହେଇଯିବ?
ହଁ ତଥାପି ଯାହା ହେଲେ ବି ବାର ଘଣ୍ଟା ନହେଲେ ହବନି। ବାହାରେ ରହିଲା ଆପଣ ଫ୍ରିଜ୍ ରେ ଯଦି ରଖିଦିଅନ୍ତି ବହୁତ୍ ଟାଇମ୍ ଲାଗିବ ବସିବା ପାଇଁ ଆଉ ସେ ବି ମାନେ କି ଭଲ ସେ ଖଟା ଲାଗି ନଥିବ କ୍ଷୀର କ୍ଷୀର ଟାଇପ୍ ଲାଗୁଥିବ।
ଓ ତାହେଲେ ତାର ମେନ୍ ଟ-ଟୁ ଇଷ୍ଟ ଅଛି କି ସାର୍ ତାକୁ ଆମେ ବାହାର ହିଁ ରଖିବା।
ଆ ଗୋଟେ ଦିନ ବାହାରାରିଲ ପରେ ସେ ଯ ଖଟା ହେଇଯିବ ଆପଣ ତାକୁ ଫ୍ରୀଜ୍ କୁ ନେଇଯିବେ।
ଆପଣ ସାର୍ ଯୋଉ ଦହିରେ ପୁଣି କଣ ଆଇଟମ ବନାନ୍ତି କଣ?
ଆଉ
କୋଉ ଟାଇପ୍ ର ଆଇଟମ୍ ବନାନ୍ତି?
ତାହେଲେ ଏ ଯୋଉ ଆ କଣ ଭେଣ୍ଡି ବାଇଗଣ ଏମତି ଟିକେ ଭଲ ଲାଗେ। ଆମେ ତେ ଖାଲି ଦହି ହିଁ ଖାଇଥାଏ ଖାଲି ଦହି ଲୁଣ ଲଙ୍କା ଦେଇକି ମତେ ବହୁତ୍ ଭଲ ଲାଗେ।
ଆପଣ ସାର୍ ଡେଲି ଦହି ଖାଆନ୍ତି ଡେଲି ରେଗୁଲାର?
ଡେଲି ବେସିସ୍ ରେ ନଥାଏ ତ ଆଉଁ ଡେଲି ଦହି ତ ନୁହଁ ମାନେ ଏମତିକା ନର୍ମାଲି ଯେବେ ଘରେ ଥାଏ ସେବେ ହିଁ ଖାଇବାକୁ ବହୁତ୍ ଭଲ ଲାଗେ ଦହି।
ଆଛା ଦହି ଭେଣ୍ଡି ସାର୍ ଯୋଉ କରନ୍ତି ଭେଣ୍ଡିକି କଣ ଭାଜିିକି କରନ୍ତି ନା କେମିତି କଣ କରନ୍ତି?
ହଁ ହଁ ଭେଣ୍ଡିକୁ ଆପଣ ଯଦି ଭଲସେ ଭାଜିଦେବେ ତାହେଲେ ଭେଣ୍ଡିର ଯୋଉ ଲାଳ ଅଂଶଟା ଆପଣ ମରିଯାଇଥାଏ ଆମେ ଦହିରେ ଶୁଖ ଦେଇାର ଯେମିତି ନର୍ମାଲି ଦହି ବାଇଗଣ ହୁଏ ସେନ୍ତୀ ଭେଣ୍ଡି ଟାକୁ ଟିକେ ଅଧିକ ଡିପ୍ ଲି ଫ୍ରାଏ ଫ୍ରାଏ କରିବେ ନା କି ଛାଣିବେ ତେଲ ରେ।
ଆଚ୍ଛା ଟିକେଏ ଅଧିକ ତେଲାରେ ତାକୁ ଭାଜିବାକୁ ପଡ଼ିବ।
ହଁ ହଁ। ଘୋଡେଇ ଘୋଡେଇ ଘୋଡେଇ ଘୋଡେଇ ବାଯିବେ ସେଥିରେ ଆପଣ ପୁରା ଲାଳ ଅଂଶ ପୁରା ଭାଙ୍ଗିଯିବ।
ଆଚ୍ଛା ସେଥିରେ କଣ ଖାଲି ଭାଜି ପାରୁଛି ନା ସେ ଲୁଣ ହଳଦୀ ଏମିତି କିଛି? ଗୁଳେଇକି ଭାଜିବାର ଅଛି।
ନା ଏମିତି କିଛି ନାହିଁ ଆପଣ ଚାହିଁଲେ ଖାଲିରେ ବି ଭାଜିଲେଲେ ବି? ମାନେ ଖରାପ ଲାଗିବନି। ଲୁଣ ହଳ ତ କିଛି ଦରକାର ହି ନାହିଁ। ଖାଲି ଆପଣ ପୋଟ ଫୋଡ ହେଲା ଯାଏ ଭାଜିଦେବେ। ଭାଜି ହେଇ ସାରିଲା ପରେ ଆପଣ ଦହି ଦେଇକି।
ସେ ତାପରେ ସେ ଦହିଟା ଯୋଉ ଦିଅନ୍ତି। ମାନେ ସେଇ କଡେଇରେ ସେ ସେମିତି ଢାଲି ଦଅନ୍ତି ନା ବା ଭେଣ୍ଡିକୁ ଭାସାରିକି ତାଦେହରେ ଓଜଡ଼ି ଦିଅନ୍ତି?
ନାଇଁ ନାଇଁ ଦେଖନ୍ତୁ ଆପଣ ଯଦି କିଣା ପ୍ୟାକେଟ୍ ଦହି ନେବେ ସେଇଟା ଆପଣ ଯଦି ଗରମ କରନ୍ତି। ମାନେ ଏମିତି ନମାଲି ଗରମ କଲେ ତ ଛିଡିଯିବ ଯଦି ଆପଣ ଗ୍ୟାସ୍ ହାଇ ଫ୍ଲେମରେ ଦେଇକି ଆପଣ ଯଦି ଗରମ। କରିବେ ଆଉ ସେଥିରେ ହାଲକା ଲଙ୍କାଗୁଣ୍ଡ ଯଦି ଦେବେ। ତାହେଲେ ଦହି ଫୁଟିଲେ ବି ଛିଡ଼ିବ ନାହିଁ। କିନ୍ତୁ ଘରୋଇ ଦହି ଦେଲେ ଆପଣ ଛିଡିଯିବ।
କାହିଁକିନା ପ୍ୟାକେଟ ଦହି ହଁ ପ୍ୟାକେଟ୍ ଦହିରେ ଟିକେ ପାଉଡର ମିଶେନା? ଆଜ୍ଞା।
ତା ପାଇଁ ସାର୍ କଣ କରିବାକୁ ପଡିବ? କେମିତି କଣ କଲେ ଛିଡିବନି?
ଦେଖନ୍ତୁ ପ୍ୟାକେଟ ଦହି ଆପଣ ଯେତେବେଳେ ୟୁଜ୍ କରୁଛନ୍ତି? ପ୍ୟାକେଟ ଦହି ଆପଣ ଖାଲିରେ ଆପଣ ନର୍ମାଲି ଚାମଚରେ ଗୋଳେଇଦେବେ। ତାପରେ ହାଇ ଫ୍ଲେମରେ ଯେତେବେଳେ ଭାଜି ହେଇସାରିବ ତାପରେ ଦେଇକି। ହାଲକା ଲଙ୍କାଗୁଣ୍ଡ କଞ୍ଚାରେ ମାନେ ଦହିଟାକୁ ଗୋଳେଇ ଦେଇ ତାପରେ ଆପଣ କଡେଇକୁ ଢାଳିଦବା ତାକୁ ଆପଣ ହାଇ ଫେମରେ ଫୁଟେଇବେ। ଫୁଟେଇ ଫୁଟେଇ ଫୁଟେଇ ଫୁ ଆପଣ ଦେଖିବେ ଆପଣ ଜମା ଆ ଯୋଉ ଛିଡିବ ନାହିଁ ଦହି। କିନ୍ତୁ ଘରୋଇ ଦହି ଛିଡିଯିବ। ଯେମିତି ହେଲେ ବି ଟିକେ ଗରମ ବାଜିଲେ ସେ ଛିଡିଯିବ ଛେନା ଫିଟିଯିବ। ଭଲ ଲାଗିବନି।
ଆଚ୍ଛା ସାର୍ ଏ ଯୋଉ କ୍ଷୀରରୁ ଛେନା ହେଇପାରିବ ନା ଦହିରୁ ବି ସେ ଛେନା ବନି ପାରିବ?
କ୍ଷୀର ଛେନାଟା ଆପଣଙ୍କର କ୍ଷୀରରେ ଯୋଉ ଚିକଣ ଅଂଶଟା ରହିଥାଏ। କା କ୍ଷୀର ଛେନାରେ ଆପଣଙ୍କୁ ବହୁତ ଭଲ ଲାଗିବ। ଆପଣ ସେଥିରେ ରସଗୋଲା ବନାନ୍ତୁ। କିମ୍ବା ଅନ୍ୟ କୌଣସି ଯେ କୌଣସି ଜିନିଷ ବନାନ୍ତୁ କ୍ଷୀର ଛେନା ସେଟା ମାନେ ଅଠା ଅଂଶ ରହିଥାଏ କାହିଁକିନା ମାନ ସେଥିରେ ଯେକୋଣସି ଅଂଶ ରହିଥାଏ। ସେ କ୍ଷୀରଛେନା ନା ଆପଣ ମାନିବେ କିନ୍ତୁ ଦହି ଛେନାଟା। ଦହିଟା ଯୋଉ ଦହିଟା ଗୋଳିଆ ହେଇଯାଇଥିବ ସେଥିରେ ଯୋଉ ଆପଣ ଲହୁଣୀ ମାଗିଥିବେ ଦହିରେ ଯୋଉ ସରିଯିବ।
ତାପରେ ହଁ। ସେଥିରୁ ଆପଣ କଣ କରିବେ? ଦହିରେ ଆପଣ ଛେ୍ନା ବସେ ଆପଣଙ୍କ ସେଥିରେ ପିଠା ନେଇ ମଣ୍ଡା ଥିଲା। ମଣ୍ଡା ପିଠା ସେଇଟା ବହୁତ ଭଲ ଲାଗେ।
ଆଚ୍ଛା ମଣ୍ଡା ପିଠା ସେ ସେଠୁ ବନେଇ ପାରିବ। ନୂଆ ଜିନିଷ ସ ମୁଁ ଶିଖିବାକୁ ପାଇଲି ଆ ସେ ଏଥିରେ ସାର୍ ଆମେ ଚ ଯେମିତି ଚିନି ପକଉଛେ ସେମିତି ପକେଇ ସାର ବନେଇ ର କି ଚେଞ୍ଜେସ କରିବାକୁ ପଡିବ।
ନା ଆପଣଙ୍କର ଯୋଉ ଦହି ଛାନ ଯେତେବେଳେ ପିଠା ବନେଇବେନି କି ତାର ପୁର ସେ ଆପଣଙ୍କୁ ଦହି ଛେନା ଦହି ଛେନା ଆପଣ ନିଶ୍ଚିନ୍ତ କୁଡ ଦରକାର କାହିଁକି ନା ବହୁ ସେଥିରେ ଟିକେ ଦହି ଟା ଟିକେ ଖଟା ଅଂଶ ଥାଏ ନା। ସେଥିପାଇଁ ଆପଣ ସେଥିରେ ଚିନି କରିକି ଆପଣ ଯଦି ଗୁଡ଼ ଇୟୁଜୁ କରନ୍ତି ତାହାଲେ ବହୁତୁ ଭଲ ଟେଷ୍ଟ ଆସିବ।
ଏଇଠୁ ତ ଗୋଟେ ୟୁନିକ୍ ଜିନନ୍ସ ସାର ମୁଁ ଜାଣିଲି। ସେଟା ମାନେ ମାନେ ଗୋଟେ ବହୁତୁ ଇଣ୍ଟରଷ୍ଟିଙ୍ଗି ଲାଗୁଚି। କେମିତି ଟେଷ୍ଟ ସାର ଟେଷ୍ଟ ଭଲ ଲାଗିବ?
ହଁ ହଁ ଦହି ଛେନା ଆପଣ ନର୍ମାଲି ଯଦି ଆପଣ ଵି ଯଦି ଚକଡି ହେଇ ଖାଆନ୍ତି ଗୁଡ଼ ସହିତ ବହୁତି ବଢିଆ ଲାଗିବ। ତାର ବହୁ ଟେଷ୍ଟ ମୁଁ କେତେ ଥର ଟ୍ରାଏ କରିଚି ଆମର ରାତିରେ ହେଇଯାଇଥାଏ ସକାଳୁ ହେଇଥାଏ। ଆ ବୋତ ପିଲ
ସାର୍ ତାହେଲେ ବହୁତି ଗୋଟେ ଇଣ୍ଟଷ୍ଟିଙ୍ଗି ଜିନିଷ କହିଲେ। ମୁଁ ନିହାତି ଗୋଟେ ସାର ଟ୍ରାଏ କରିବି ଆପଣ ନିହାତି ଯଦି ଆମେ ନେଷ୍ଟ ଟାଇମି କଥା ହଉଚି ଆପଣଙ୍କ ସେୟାର କରିବୁ ଯେ ଟେଷ୍ଟ କେମିତି ଥିଲା ଥାଙ୍କୁ ସାର ମ ସ ବହୁତୁ ବଢିଆ ରେସିପି ସେୟା କଲେ ମ କଥା ସତରେ ମତେ ବହୁ ଖୁସି ଲାଗିଲା।
ୱଲକମ୍ ୱଲକମ୍ ଥାଙ୍କୁ ଥାଙ୍କୁ।